ରାଧେ ରାଧେ ହ୍ୟାଲୋ ରାଧେ ରାଧେ
ରାଧେ ରାଧେ ଆପଣଙ୍କ ଭଏସ୍ ପୁରା ସ୍ଲୋ ଆସୁଛି
ଅହୋ ଆଉ
ହ
କଣ କରୁଥିଲେ?
ଏଇ ବର୍ଷା ହଉଥିଲା ତ ବସିଥିଲି ଆଉ। ଏତେ ସ୍ଲୋ କାଇଁ ଶୁଭୁଛି ଆପଣଙ୍କ ଭୟେସ।
ଭୟେସ ସ୍ଲୋ ଶୁଭୁଛି।
ହଁ ବହୁତ ସ୍ଲୋ ସୁବୁଛି।
ଓ ହୋ ଆଉ ବର୍ଷା କେତେବେଳୁ ଆରମ୍ଭ ହେଲାଣି?
ବର୍ଷା ଅଧଘଣ୍ଟା ହେଇଯିବନି ହଉ ଚି ଏବେ ହେଉ ହଁ ଏବେ ଛାଡିଲା। ଏବେ ଝିପ୍ ଝିପ୍ ହଉଛି ଆଉ।
ବର୍ଷା ଟା ହେଲେ ପୁରା ମଜା ଆସିଯାଏ।
ହଁ ଏତେ ଗରମ ଆଜି ଦିନ ସାରା ହଉଥିଲା। ବର୍ଷା ଟିକେ ହେଇଗଲା ଭଲ ହେଲା।
ଅ ଆମ ଟାଇମ ହେଇଥିଲା କାଲି ହେଇଥିଲା। ଆଜି ଆଉ ହେଇନି। ଆଜି ପୁରା ସେଇ ଗରମ କୁ ଗରମ କାଲି ପୁରା ଯେତେବେଳେ ଏ ସନ୍ଧ୍ୟା ଛଅଟାରେ ଯେତେବେଳେ ଆରମ୍ଭ ହେଇଗଲା ବର୍ଷା ଆଉ ସେ ଯୋଉ ପବନକୁ ପୁରା ବଢ଼ିଆ ଲାଗିଲା।
ଓହୋ କାଲି ହେଇଥିଲେ ଆପଣଙ୍କର। ଆଜି ଆଉ ହେଇନି ବର
ନା ଆଜି ଆଉ ହେଇନି। ସେଇ ଗରମ ପୁଣି ଷ୍ଟାର୍ଟ ହେଇଗଲା। ଆଉ କେମିତି କଣ ଅଛନ୍ତି?
ମୁଁ ଭଲ ଅଛି। ଆଉ ଆଜି କଣ କଲେ?
ଆଜି ଆମଟା ଅ କରଚୁ ଖାଇବା ପିଇବା କଥା କହୁଛ ଟି।
ହଁ ଆ ଦିନ ସାରା କଣ ସବୁ କଲେ।
ଓହୋ ଦିନ ସାରା ଆମେ ମୁ ତ ପୁରା ଅ ଭୋରୁୁ ପୁରା ସାଢେ ଚାରିରୁ ପୁରା ଉଠିଲି। ଆଉ ସାଢେ ଚାରିରୁ ମୁଁ ଟିକେ ଉଠିକିରି ମୋର ମୁଁ ମୋ ବେଡ ରେ ହିଁ ମୁଁ ଭଗବାନଙ୍କୁ ଆଗେ ଟିକେ ଏ ଡାକିକିରି ଜପ ଦିମାଳା ହିଁ କରିଦିଏ ବେଡ ରେ।
ହଁ।
ଆଉ ଭଗବାନଙ୍କୁ ଡାକିକି ସେଇଠୁ ଉଠିବି। ସକାଳ ସେଇଠୁ ଟିକିଏ ମୁଁ ଅଧଘଣ୍ଟା ଟିକେ ଟାଇମ୍ ଦେଇଦେବି ଭଗବାନଙ୍କୁ। ତାପରେ ଉଠି ଆଉ ଘର ଦୁଆର ସିଏ ଓଳା ଓଳି କାମ ପୁଣି ଗାଧୁଆ ବଧୁଆ ସାରି ପୁଣି ଭଗବାନଙ୍କ ପୂଜା ବୁଜି ତାପରେ ଲଙ୍କ ପାଇଁ ଖାଇବା ପିଇବା ଘର ଲୋକଙ୍କ ପାଇଁ ଖାଇବା ପିଇବା ଇନ୍ତି ସକାଳୁ ତାପରେ ସେମିତି କାମ ଚାଲେ ଆଉ। ରନ୍ଧା ବଢାରେ ହେଇ ଦିନ ସରି ଯାଇ ପୁଣି ହେଇ ସେମିତି
ଓହୋ ଶାଶୁ ଶ୍ୱଶୁର ପାଖରେ ରହୁଛନ୍ତି।
ହଁ ହଁ ସମସ୍ତେ ଆମେ ଜଏଣ୍ଟ ଫ୍ୟାମିଲି।
ଜଏଣ୍ଟ ଫ୍ୟାମିଲି ଓହୋ। କେତେ ଜଣ ମେମ୍ବର?
ଆମର ଷୋଳ ଜଣ ସତର ଜଣ।
ବାପରେ ଏତେ ଲୋକ। ହେ ହେ ହେ ଏତେ ଲୋକଙ୍କ ପାଇଁ ଏକାଠି ଖାଇିବା ହୁଏ।
ହଁ ହୁଁ ସେତୀ ଲାଗି
ଖାଇବା କରନ୍ତି। ଆପଣ ତିନି ତିନି ଏ ଯୋଉ ମ୍ୟାରେଡେ
ହଁ ଆମେ ତିିନି ଜା। ତିନି ଜଣ ତିନି ଜଣ ଯାକ ମାନେ ସେମ ସେ ମିଶି ମାସିି କାମଟା ସବୁ କରିଦେଉ। ଜଣେ କିଏ କାଟି ବାଟି ଦେଲେ ଜଣେ ରୋଷେଇ କରିଦିଏ। ଆଉ ଜଣେ ସେଇଠି ଯୋଗାଡ଼ି ଦିଏ ସମସ୍ତେ ସେ ଜଣେ ଯୋଗଡ଼ା ଯୋଗଡ଼ି କରିଦେଇ ସବୁ ପାଖକୁ ସବୁ ରଖା ରଖି କରିଦିଏ, ଆମ ମୁଁ ଯୋଉ ରୋଷେଇ କରେ। ଆଉ ଆଉ ଜଣେ ଖାଇବା ପିଇବାକୁ ବି ଦେଇଦିଏ।
ରେଷ୍ଟ ପାଆନ୍ତି ନା?
ହଁ, ହଁ। ରେଷ୍ଟ ଆମେ ପାଇଯାଉ, ଟିକେ କାମ ଟା ଟିକେ ଅଧିକ ହେଇଗଲେ ମିଶି ମାସି କରିଦେଉ ବୋଲି କାମ ଟା ଟିକେ ଜଣା ପଡିନି ଆଉ ସମସ୍ତେ ଅଛନ୍ତୁ ଯେ ଅଛି ଅ, ଯେହେତୁ ଆଉ ଟିକେ କମ ଆଉ ହୁଁ।
ଓହୋ।
ବାକି ଭଲ ଲାଗେ। ନା ନା କେବେ ବି ଝଗଡା ହେଇନି ନା। ଝଗଡା କେବେ ବି ହୁଏନି। ଆଉ ସେମିତି ଆମେ ଯେମିତି ମିଶିକିରି କେତେବେଳେ କୋ- କୌଣସି କଥାରେ ଯେମିତି ଟିକେ ଟିକେ ରଗି ରାଗି ଗଲେ ପୁଣି ସାଙ୍ଗେ ସାଙ୍ଗେ ପୁଣି ଡକା ହକା ହେଇକିରି ପୁଣି ମିଳାମିିଶା କରି ଆମେ ପୁଣି କାମ ପୁଣି ଆରମ୍ଭ କରୁ ପୁଣି ଖାଇଆ ପିଆ। ସେମିତି ପୁଣି ହେଇଯାଏ ଆଉ ଆମର କେବେ କଟି ହେଇନି, ବାକି କ ଥା ହଉ ସାଙ୍ଗେ ସାଙ୍ଗେ ଯଦି ଯାହାକୁ ଯୋଉ କଥାଟା ମାନେ ଠିକ ନ ଲାଗିଲା ସେ ସାଙ୍ଗେ ସାଙ୍ଗେ ମୁହଁରେ କହିଦିଏ, ଆମେ ବି ସେମିତି କହିଦଉ। ଏମିତି କହିଲେ ଏଟା ଠିକ ନୁହଁ ଭୁଲ ନୁହଁ ଏମତି ଆମେ ସାଙ୍ଗେ ସାଙ୍ଗେ ପୁଣି କହିଦେଉ। ହୁଁ।
ଏମିତି ଭଲ। ମିଳିମିଶି ରହିବା ଟା ଭଲ। ଆଜିକାଲି ଯାହା ହେଲାଣି ଯୁଗ ଯାହା ହେଲାଣି।
ହଁ, ହଁ।
ମାନେ ସବୁ ନିଜ ନିଜ ଘରେ ମରିଗଲେ ବି କେହି ନ ଥିବେ ଦେଖିଆ
ହଁ ସେଇଟା ଠିକ କଥା ଯେ। ଏ ଆଜିକାଲି ବହୁତ କମ ଲୋକ ହିଁ ଜଏଣ୍ଟ ଫ୍ୟାମିଲିରେ ରହୁଛନ୍ତି। ହୁଁ।
ସେତିକି ଭ୍ୟାଲୁ ଜଏଣ୍ଟ ଫ୍ୟାମିଲି ର ବୁଝିଲେ ଯାଇକି ଜଣେ ରହି
ଜଣେ ରହିପାରିବ ହଁ।
ଯିଏ ନ ବୁଝିବ ଲାଷ୍ଟ କୁ ହଇରାଣ ହଉଥୁବ। ବଟ୍ ଏ ଟାଇମ୍ ରେ କରିବନି।
ହଁ।
ଆଜିକାଲି ତ ସେମିତି ହଉଛି।
ଆମ ଟା ପୁରା ମଜା ହେଇଯାଇ ଯେତେବେଳେ ଯୋଉଟା ଇଏ ହବ ବସିଯିବୁ ସବୁ କାମ ସାରିକିରି ସବୁ କଥା ପୁଣି ଏଇ ଇଏ କିରି ହସିବୁ ଇଏ କରିବୁ କି ଯୋଉଠି ଗୋଟେ ଅସୁବିଧା ପଡିଲେ ବି ଗାଁକୁ ଯେତେବେଳେ ଆମର ସବୁ ଘର ଦୁରିଆ ସବୁ ଯୋଉଠିକି ଗଲେ ବି ଆମର କିଛି ବି ଅସୁବିଧା ହୁଏନି। ଯେ ଘରେ ଜଣେ ତ ଦି ଜଣ ରହିଲେ ତ ଆଉ ଜଣେ ଯିବ, ଯଦି କୁଟିଆ ବି ଥାଆନ୍ତେ, ସେମିତି କଣ ଆମେ ସଡ଼ନ୍ ଯାଇ ଏତେ ଯଦି ବି ଗାଁରେ ରହିଯାଇ ଆମେ ଆସି। ପାରିବୁନି କି କୋଉଠି ଗୋଟେ ସଡ଼ନ୍ ଗୋଟେ ବାହାରିଲେ ତ ଘରେ କାହାକୁ ନ ଛାଡିକିରି ଗଲେ କଣ ଆ ଯାଇ ହେଇଥାନ୍ତା କି? ମନ ଇଚ୍ଛା ବି ବୁଲୁଚୁ। ଏ ହେଁ, ହେଁ।
ବୁଲୁଛନ୍ତି ତାହେଲେ ନା। ଆଉ ଭାଇ କୁ କଉଠି ଜବ୍ କରନ୍ତି?
ହଁ।
ଅ ହୋ ସେ ଆପଣଙ୍କ ପାଖରେ ରୁହନ୍ତି।
ହଁ ପାଖରେ ହିଁ ରୁହନ୍ତି ଏଠି ଆମେ ପାଖାପାଖି ହିଁ ଅଛୁ।
ଓହ ଯା ହଉ ଭଲ। ଆଉ ଆପଣଙ୍କ ଛୁଆ କେତେ?
ମୋର ଦିଟା ଝିଅ।
ଦି ଝିଅ ପଢୁ
ହଁ ହଁ ଗୋଟେ ୱାନ୍ କ୍ଲାସରେ ପଢୁଛି ଆଉ ଗୋଟେ ଅଢେଇ ବର୍ଷର ହବ। ହଁ ‌।
ଓହ। ହେ ହେଁ ହେଁ ଏ କୋଉ ସ୍କୁଲ ରେ ପଢଉଛନ୍ତି।
ଏ ଲି ଲିଟିଲି ଆଙ୍ଗେଲ ରେ ପଢୁଛି ଝିଅ।
ହଁ ହଁ ଯାହା ହଉ ତାକୁ ବି ଦେଖିବାକୁ ପଢୁଥିବ ତା ପାଠ ପଢା।
ହଁ ହଁ।
ହୁଁ।
ଯେ ମୋ ବଡ଼ ଯା ତାଙ୍କୁ ଟିକେ ଦେଖା ଦେଖି ସିଏ କରନ୍ତି ମୁଁ ଟିକେ ବେଳ ବୁ ତୁ ଟିକେ ମୋର ପୁଣି ରନ୍ଧା ବଢା କାମ ଆରମ୍ଭ ହେଇଯାଏ। ସେ ସେଠୁ ସମସ୍ତଙ୍କୁ ଆଉ ବେଳେ ବେଳେ ସମସ୍ତେ ଟେ ମୁଁ ଚା ଫା ଦେଇଦେଇକି ଚା ଆଉ ଯାହା ଟିକେ ଖାଇବେ ସ ବେଳ ଗୁଡେ ଆମର ଟିକେ ତାଙ୍କୁ ସେଇଟା ଟିକେ ବନେଇ ବନେଇ ଦେଇ। ସାରିଲା ପରେ ସେ ସେଠୁ ମୁଁ ରନ୍ଧା ବଢା ସବୁ କରିବି ସେ ତାଙ୍କର ପିଲାଙ୍କୁ ଦେଖନ୍ତି।
ତାହେଲେ ଭଲ କାମ ବାଣ୍ଟି ନେଇଛନ୍ତି। ଏମିତି ଫ୍ୟାମିଲି ଥିଲେ କିଛି ଅସୁବିଧା ହବନି। ଏ ଯାହାକୁ ଯୋଉଟା ଆସିବ ସିଏ କରିଦବ।
ହଁ। ଆମେ ମିଳି ମିଶିକିରି ଆମେ ଘର ମୁଁ ସବୁ ଝାଡୁ ଝୁଡା ସବୁ କାମ ମୋର କରିଦେଲି ଅଧା ମୁଁ କରିଦେଲି ସିଏ ଅଧା କରିଦେଲି ମିଶିକିରି ବାସନ ଯେତେକଥିଲା ଆମେ ଦି ଜଣ ମାଜିଦେଲୁ ସେ ମାଜିଲେ ମୁଁ ଧୋଇ ଧାଇ ଦେଲି। ସେଉଠୁ ସବୁ କାମ ସାରିଦେଲୁ ଫ୍ରି ହେଇଗଲି ଆଉ ଟିକେ ହୁଁ ହୁଁ
ଓହୋ।
ହୁଁ। ପୁଣି ବେଳ ବୁଡ଼ୁ ବୁଡୁ ସେଇ ଧୂପ ଦିଆ ହବ ପୁଣି ଖାଇବା ପିଇବା ପୁଣି ଚାଲିବ ଆଉ। ହୁଁ ହୁଁ
ହଁଅ।
ହୁଁ।
ଟାଇମ୍ ପାଉଚନ୍ତିଇ କାମ କରିବା ପାଇଁକା?
ହଁ ହଁ।
ହଁ ଯାହା ହଉ ଘରେ ସପୋର୍ଟ କରନ୍ତି?
ହଁଅ ଘରେ ବହୁତ ସପୋର୍ଟ କରନ୍ତି। ଯେକୌଣସି ଗୋ ସେ କାମ ନୁହଁ ଯେକୌଣସି କାମ ହିଁ କଲେ ତାଙ୍କୁ ଆଗେ ପଚାରେ ଆଉ ସେ ବହୁତ ବି ସପୋର୍ଟ କରନ୍ତି।
ହଁ।
ହଁ।
ଆଉ ଆପଣ କଣ କରନ୍ତି?
ମୁଁ ଆଉ କଣ କରିବି ମୁଁ ତ ଏଇ ଘରେ ଅଛି। ଘର ଲୋକଙ୍କର ସେବା ହିଁ ମୋର ମୁଁ ମାନେ ତାଙ୍କରି ସେବା ହିଁ କରୁଛି ଆଉ କିଛି ନାହିଁ। ହଁ
ହଁ ଛୋଟ ଛୁଆ ଅଛନ୍ତି ତାଙ୍କୁ ଟାଇମ ଦବା ବି ଭାରି ଇଏ ହଉଥିବ ତାଙ୍କ କାମ ପ୍ରବଳ।
ଛୋଟ ଛୁଆଙ୍କୁ ଗୋଟେ ସମ୍ଭାଳିବା ତମେ ଦଶ ପନ୍ଦର ଜଣଙ୍କୁ ମୁଁ ଗୋଟେ ଦିନରେ ମାନେ ସମ୍ଭାଳିଦେବି ବାକି ଗୋଟେ ଗୋଟେ ଛୁଆକୁ ସମ୍ଭାଳିବାଟା ଝିଅ ଯୋଉ ଅଛି ବହୁତ ଦୁଷ୍ଟ ସେ। ସେ ପୁରା ଏତେ ଦୁଷ୍ଟ ହ ତାକୁ। ଆମ ଘରେ ଏତେ ଲୋକ ବି ତାକୁ ରଖି ପାରୁନାହାନ୍ତି ଏତେ ଦୁଷ୍ଟ ସେ ହଉଛି।
ହଁ ହଁ।
ସେ ବହୁତ ଦୁଷ୍ଟ ପରା।
ହି ହି ଛୋଟ ଛୁଆ ଦୁଷ୍ଟ ତ ହେବେ ଆଉ।
ହଁ ସେ ଦୃଷ୍ଟ ଟିକେ ହେଲେ ଇଏ ବି ଆମେ ମୁଁ ଟିକେ ଗାଳି କଲେ ପୁଣି ସମସ୍ତେ ମତେ ମୋ ଉପରୁ ବିର ର୍ତ୍କ ହଉଛନ୍ତି ଆଉ ମୁଁ କବି କି କିଛି କହିପାରୁନି ସେ ଯେ ତାଙ୍କ ଗେହ୍ଲା ହେଇଯାଇଛି ସେ ଟିକେ ଆଉ ତାକୁ ତା ସେ ଯେତେ ଦୁଷ୍ଟ ହେଲେ ବି ତାଙ୍କୁ ଦୁଷ୍ଟ ଷ୍ଟ ଭଳିଆ ସେ ଲାଗୁନି।
ଓହୋ। ହେ ହେ।
ହୁ ହୁ।
ଏଇନା ଭଲ।
ହଁ।
ହୁ।
ଏମିତି ଚାଲିଚି ଆମର ଆଉ ଆମ ସୁଖର ଦୁଃଖର ସଂସାର ଆଉ ହୁଁ ହୁଁ।
ଯାଅ। ଆଉ ଖାଇଲେ କଣ ଆଜି।
ଆଜି ମୁଁ ଖାଇଚି ଡାଲି ବଡିଚୁରା। ଆଳୁ ଚକଟା ଖାଇଛି। ଆମର ନନଭେଜ ଆଜି ହେଇଥିଲା ତ ସେଥିଲାଗି ମୁଁ ଆମର ମାଛ ହେଇଥିଲା ମାଛ ସମସ୍ତ ସ୍ତେ ଖାଇଛନ୍ତି ମୁଁ ଖାଇଛି ମୁଁ ଟିକେ ଆଇଁଷ ଖାଏନି ମୁଁ ସାଧା ଖାଏ। ହୁଁ।
ସେ ଗୋଟଏ ଘରେ ଅନ୍ୟମାନେ ଖାଆନ୍ତି ଆପଣ ଖାଆନ୍ତି ନି।
ସମସ୍ତେ ଖାଆନ୍ତି ମୁଁ ଆଉ ମୁଁ ଏକା ମୋ ଘରେ ଖାଏନି ଶାଶୁ ଘରେ।
ହେ ବନାନ୍ତି ନା।
ହଁ ବନାଏ। ସବୁ ବନେଇ ଦିଏ।
ବନେଇ ଦିଅନ୍ତି କିନ୍ତୁ ଖାଆନ୍ତିନି।
ନା ଆ।
ଆମ ଘରେ ବି ସେୟା ମୋ ବାପା ବନେଇଦେବେ କିନ୍ତୁ ଖାଇବେନି।
ଓହୋଃ ନା ଆଉ ନ ବନେଇଲେ ନା ଶାଶୁଘର କଥା। ବନେଇବାକୁ ତ ପଡିବ ନା। ଆଉ ମନା କଲେ ଆଉ କେମିତି ହବ ଏଡେ ବଡ ଫ୍ୟାମିଲି ଟେ ପୁଣି ମୁଁ ନ ଖାଇଲେ ତ ସମସ୍ତେ କରି ଦବାକୁ ପଡିବ।
ହଁ।
ହୁଁ ହୁଁ। କରିକି ଦେ ମନ କେବେ ବି ମନରେ ଇଏ କରିକିରି କେବେବି ଭାବିନି ମୁଁ ଖାଉନି ମାନେ କରିବିନି। ସେମିତି ନୁହଁ। ମୁଁ-ମୁଁ-ମତେ ଗୋଟେ ଖୁସି ଲାଗେ ମୁଁ ଖୁସିରେ ବନେଇକିରି ଦିହେ। ଆଉ ଭଲ ବନାଏ ବି ସମସ୍ତେ ଖାଆନ୍ତି। ଯେତେବେଳେ ଭଲ ହେଇଛି ସମସ୍ତେ କହିଦିଅନ୍ତି। ଆହୁରି ଖୁସି ଲାଗେ।
ହୁଁ ଯା ହୋଉ।
ସେଇଟା ତ ସମସ୍ତଙ୍କୁ ନେଇକି ଚଳିବାକୁ ହବ ଆଉ।
କଥା ହେଇ ବହୁତ ଭଲ ଲାଗିଲା। ଆଉ କେବେ କଲ୍ କରିବେ ଆଜ୍ଞା।
ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ।